ନା
ହ୍ୟାଲୋ ହଁ କୁହ?
କଣ କରୁଛନ୍ତି?
ମୁଁ ଏଇ ପଢୁଥିଲି ମୋ ଫୋନରେ କରିଥାନ୍ତି ମୋ ମୋ ଗୋଟେ ଦେଇଥିଲି ତ ମୁଁ ସେଇଟା ଆନାଲିସିସ୍ କରୁଥିଲି ସେଇ ସେଥି ପାଇଁାଇଁ ମମି ଫୋନୁ କହିଲେ ପିଲା
ଖାଇ ଖାଇିବା ସରିଲଣି
ହଁ ଖାଇବା ପିଇବା ସରିଲାଣି ଆଜି ଖାଇସାରିଛୁ ଖାଲି ଖରା ବେଳେ ଖାଇବା ଟାଇମ ହେଇଗଲାଣି ବି ଆମର
ହଁ ହଁ ଖାଇ ସାରିଲଣି? ଆଁରେ ବାବା ବହୁତ ଜଲଦି ଖାଇଦଉଛ ତ ଭଲ। ଓ ଭଲ ଭଲ।
ଜ ଦେନି ମଁ ଖବା ଟା କେନ୍ତ ମ୍ପୋର୍ଟାଟ।
ଭଲ। ମୋର ଚଟପଟା ଖାଇବା ମାନେ ଏମିତି ନୁହେଁ ମାନେ ଭଲ ଖାଇବା ଟା ମୋର ଚଟପଟା ଖାଇବାଟା ଦରକାର। ହଉ
କମ ପଡୁଥିଲା
ମୁଁ ଏଇ ମକ୍ଟର୍ସ ଦେଇଥିଲି ଜିକି ର ସେଇଟା ଆନାଲିସିସ୍ କରୁଛି। ସେଇା ମୁୋ ଫୋନରେ ଦେଇଥିଲି ନା। ସେଥିପାଇଁ।
ହୁଁ ଶୁଗୁନି ହାୱ ଆସଛି
ଆଜ୍ଞା।
ଗୋଟେ ସେକେଣ୍ଡ ରହିବି ଲାଇନ ରେ ଶଖ ଭଜ
ହ୍ୟାଲୋ।
ହ୍ୟାଲୋ ହଁ କୁହ।
ଗଣେଶୂଜା କେମିତି ହୁଏ?
ଗଣେଶ ପୂଜା ଆମ ଘରେ ବି କରୁ ଆମେ। କେମିତି ହୁଏ ମାନେ ଆଗରୁ ଆମେ ସ୍କୁଲ ସବୁ ହଁ ନାଇଁ ଆଗରୁ ଆମେ ସ୍କୁଲ ଯାଉଥିଲୁ ଯେବେଠୁ ଆମ ବୁଗୁ ମାନେ ମୋ ଭାଇଙ୍କର ଯୋଉ ଝିଅ ଟା ହେଲା ତା ପରଠୁ ସେଆ ପାଇଁ ଆମର ଘରେ ଆଣିକି ମୂର୍ତ୍ତି ଆଣିକି ପୂଜା କରୁ। କରୁଛୁ ମାନେ ଆମେ ଭାଉଜର ମୋର ପୁରା ଆରଥର ତ ରାତିରେ ଶୋଇନୁ ପୁରା ରାତି ସାରା ଦି ସାଢଡେ ଗୋଟେ ଗୋଟେ ବେଳେ ମାନେ ଆଗେ ଆମେ ହାତରେ ହଣ୍ଡମେଡ ସବୁ ଫ୍ଲାୱାର ବନେଇଲୁ।
ବନେଇଲା ପରେ ତାପରେ ରାତି ଗୋଟେ ବେଳକୁ ଷ୍ଟାର୍ଟ କଲୁ ଡେକୋରେସନ୍ ଷ୍ଟାର୍ଟ କରି ପାଞ୍ଚଟା ବେଳକୁ ସରିଲା ସାରିକି ତାପ
ଆ ମାଡେ ଆ ମାଡେ ବି ଦଶହରା ବହୁତ ଭଲସ ହୁଏ। ଆମ ଭାରତ ହଁ ଦଶହରା।
ହୁଁ।
ଆ ଦେ ହଉଛି ପର୍ବପର୍ବାଣି ଦେଶ ଆମର
ହୁଁ।
ଏଠାରେ ବାର ବର୍ଷରେ ତେର ପର୍ବ ପାଳନ କରାଯାଏ ସବୁ ପର୍ବ ହିନ୍ଦୁ ମାନଙ୍କର ସବୁଠାରୁ ବଡ ଆନନ୍ଦଦାୟକ ପର୍ବ ଆମର ସବୁ। ଦଶହରାକୁୁ ଦୁର୍ଗା ପୂଜା ବି କୁହାଯାଏ।
ହଁ ହଁ ଜାଣିଛି।
ଶୁଭ୍ର କାଶତଣ୍ଡିର ହସ ଶିଉଡ଼ି ସୁଫାଳି ମହକୁମ ମଧ୍ୟରେ ଧଥରପୃଷ୍ଠକୁ ମା ଦୁର୍ଗା ଆଗମନ କରିଥାନ୍ତି ଦଶ ହରାରେ। ଏଇା, ଞ୍ଚ ଏଇ ପର୍ବ ଆଶ୍ୱଵିନ ମାସ ଶୁକ୍ଳ ପକ୍ଷ ପ୍ରତି ଥିରେ ପାଳନ କରାଯାଏ। ଦଶମୀ ତିଥିରେ ମାନେ ସାତ ଦିନ ହୁଏ ପର୍ଯ୍ୟନ୍ତ ମା ଦୁର୍ଗାଙ୍କୁ ପୂଜା କରାଯାଏ। ମହା ଆଡମ୍ବରରେ।
ଦଶହରା ପର୍ବ ପାଳନ ପଛରେ ସୁନ୍ଦର ପର୍ମ୍ପାରିକ ଆଖ୍ୟା ରହିଛି। ଜାଣିଛ? ମାନେ ମହିଷାସୁର ଜଣେ ରାକ୍ଷସ ଥିଲେ, ମହିଷାସୁର ନାମକ କ ରାକ୍ଷସ ଜୁଲୁମ ରେ ଯେତେବେଳେ ସ୍ଵର୍ଗ ମର୍ତ୍ୟ ପାତାଳ କମ୍ପି ଉଠୁଥିଲା, ସେତେବେଳେ
ଦେବତା ମ ମହେଶଵର ମହା ଶକ୍ତି ମା ଦୁର୍ଗା ଆଭବ ହୋଇଥିଲେ। ମା ଦୁର୍ଗା ଓ ମହିଷଶୁରଙ୍କ ମଧ୍ୟରେ ଦୀର୍ଘ ନଅ ଦିନ ଧରି ଉଭୟ ଯୁଦ୍ଧ ଚାଲିଲା। ଓଉ ଯୁଦ୍ଧ ଚାଲିଲା ଦଶମୀ ତିଥିରେ ମା ମହିଷାସୁର କୁ ବଧ କରିଥିଲେ। ତେଣୁ ମା ମହିଷା ମହିଷା ମର୍ଦିନୀ କୁହାଯାଏ।
ତେଣଙ୍କୁ ମହିଷା ସୂର୍ଯ୍ୟ ମଦିନୀ କୁହାଯାଏ। ଜାଣିଛ?
ହଁ।
ଏହିଦିନ ଶ୍ରୀ ରାମଚନ୍ଦ୍ର ମଧ୍ୟ ଲଙ୍କାଗଳରେ, ଅତ୍ୟାଚାରୀ ରାବଣଙ୍କୁ ବଧ କରି ସୀତାଙ୍କୁ ଉଦ୍ଧାର କରି ଥିଲେ ସେଇ ଦିନ ତେଣୁ ଏଇ ଦିବସକୁ ବିଜୟା ଦଶମୀ ବୋଲି କୁହାଯାଏ। ଏଇ ପର୍ବକୁ ଆମକୁ ଶିକ୍ଷା ଦିଆଯାଏ ସଂସାର ଅଧର୍ମ ଅନ୍ୟାୟ ଯେତେ ବଳ ମାନ ହେଲେ ମଧ୍ୟ ଶେଷରେ ଧର୍ମ ସତ୍ୟ ଓ ନ୍ୟାୟ ର ହିଁ ବିଜୟ ହୋଇଥାଏ।
ଯେତେ ଅଧର୍ମ କଲେ ମଧ୍ୟ, ଧର୍ମ ହେ ବି ଜୟ ହୋଇଥାଏ। ଓଡିଆରେ ଦଶହରା ପାଳନ ବ ଭଲ, ଭଲ ସେ ହୋଇଥାଏ। ଓଡିଶାରେ ଦଶହରା ତ କଟକରେ ଫେମସ ହେଇଥାଏ। ଜାଣିଛ?
ହଁ ଚନ୍ଦି ମେଢ଼ ହୁଏ।
ଆଶ୍ୱିନ ମାସରେ ମୂଳଷ୍ଟାମ ଠାରୁ ମାଆଙ୍କ ଷୋଡ଼ଶ ପଚାରଉ ପୂଜା ଆରମ୍ଭ ହୋଇଥାଏ।
ବହୁତ ଭଲସେ ସଜାସଜି ହେଇଥାଏ, କଟକରେ। ଆଉ ଷଷ୍ଠୀ ତିଥିରୁ ମାଆଙ୍କ ମୂର୍ତ୍ତି ସ୍ଥାପନ କରାଯାଏ। ମହାସପ୍ତମୀ ମହାଷ୍ଟମୀ ଓ ମହାନବମୀ ଦିନ ଧୁମ ଧାମ ଧୁମଧାମରେ ପୂଜା କରାଯାଏ।
ଭୁବନେଶ୍ଵର, ପୁରୀ, କଟକରେ ବି ମଧ୍ୟ ଭଲ ହୁଏ।
ଚାନ୍ଦିମେଢ଼ ସୁନା ମେଢ଼ ବିଶ୍ଵ ପ୍ରସିଦ୍ଧ ମୋ କଟକରେ। ତୋରଣ ରଙ୍ଗ ବେରଙ୍ଗର ଆଲୋକମାଳା ଏବଂ ସାଂସ୍କୃତିକ କାର୍ଯ୍ୟକ୍ରମ ସହର ସଭାକୁ ଦୁଇ ଗୁଣ କରିଦିଏ। ଶହ ଶହ ସଂଖ୍ୟାରେ ଭକ୍ତ ମାନେ ମାଙ୍କୁ ଦର୍ଶନ ପୂଜା ମଣ୍ଡପ ଭିଡ ଯାଆନ୍ତି, ମାଙ୍କ ପାଖରେ ଭୋଗ ଭୋଗ ଲାଗୁଥିବା ଦହି ପଖାଳ ଜନ୍ତାଳ ଓଡିଶାରେ ଏକ ସ୍ଵତନ୍ତ୍ର ପରମ୍ପରା।
ପୂଜାର ଶେଷ ଦିନ ଅର୍ଥାତ୍ ଦଶମୀ ତିଥିକୁ ବିଜୟ ଦଶମୀ କୁହାଯାଏ। ଜାଣିଛ?
ହଁ ଜାଣିଛି।
ଏହି ଦିନ ଅନେକ ସ୍ଥାନରେ ମୁକ୍ତକା ସହ ରଙ୍ଗମଞ୍ଚରେ ରାବଣ ପୋଡି ଉତ୍ସବ ଆୟୋଜିତ ହୁଏ। ଲାଷ୍ଟରେ ରାବଣ ପୋଡି ହୁଏ।
ନା ଆମର ଏଠି ବି ହୁଏ।
ଆମ ଗାଁରେ ବି ହୁଏ ଜାଣିଛି।
ଆମେ ଯାଉ ଦେଖ
ହୁଁ ଲାଷ୍ଟ ଦଶହରା ଦିନ ଲାଷ୍ଟ ଦଶହରା ପର ଦିନ।
ତାପ ତ ଆସବ ଦୀପାବଳି ଆଉ।
ହଁ। ଏହାର ସାମାଜିକ ଗୁରୁତ୍ୱ ଅଧିକ ଅନେକ ଏଇ ସମୟରେ ବି ବିଦ୍ୟାଳୟ ମହାବିଦ୍ୟାଳୟ ଓ ସରକାରୀ କାର୍ଯ୍ୟାଳୟ କିଛି ଦିନ ପାଇଁ ବନ୍ଦ ରହେ। ଦଶ ଲାଗି ବନ୍ଦ୍ ରୁହେ ସ୍କୁଲ କଲେଜ ଆଉ ସମସ୍ତେ ନୂଆ ପୋଷାକ ମଧ୍ୟ ପିନ୍ଧନ୍ତି। ଆମେ ସବୁ ପିନ୍ଧୁ।
ଆମ ତ ପିନ୍ଧୁନା ଆମର ହେଇନି ଆଜି ପର୍ଯ୍ୟନ୍ତ।
ଦଶହରା ହେଉଛି ଆନନ୍ଦର ଉତ୍ସବ।
ହୁଁ। ଏ ବହି ଧାରୀିବସ ହ୍ୟାଲୋ।
ହ୍ୟାଲୋ ମାନେ ଗଣେଶ ପୂଜା ବେଳକୁ ଆମର ହ୍ୟାଲୋ।
ମମି ସେପଟ ଘରେ।
ଗଣେଶ ହ୍ୟାଲୋ। ଗଣେଶ ପୂଜା ବେଳକୁ ଆମର ଦି ଦିନି ପୂର୍ବରୁ ସାଜାସଜା ହବ ମାନେ ଚାରି ଦିନ ପୂର୍ବରୁ ତ ସବୁ ଟେଣ୍ଟ ଫେଣ୍ଟ ବନ୍ଧା ସାରିଥିବ ହେଲା।
ହୁଁ।
ଦି ଦିନ ପୂର୍ବରୁ ସବୁ ଦି ଦିନ ରାତି ଆମେ ଅନିଦ୍ରାରେ ରହିବୁ ଆମର ଦିନରେ କେହି କାମ କରିବେନି ଛୁଆ। ରାତିରେ ସବୁ କାମ କରିବେ। ରାତିରେ ସେ ଲିଚୁ ଫିଚୁ ଟାଙ୍ଗ ଇଏ କର। ଯାହା ତୁ ଏଠିକି ଏଇ ଜିନିଷ ଟା ଆଣେ ଯହା ତୁ ଆଣେ ରାତି ସେଦିନ ଛୁଆ ପା ଅନିଦ୍ରା। ଆଉ ରାତିରେ ଆମର ପାମ୍ପଡ ପକୁଡି ମାନେ ଏମିତି ଖାଇବା ପାଇଁ ନହ ସବୁ ଛଣା ହବ ସବୁ ଛଣା ହବ ରାତିରେ ଚାହା। ରାତିରେ ସବୁ ପିଇବେ ଛୁଆ ତାପର ଯେତେଳେର ମେମ୍ବର ଅଛନ୍ତି।
ହୁଁ।
ତାପରେ ଗଣେଶ ପୂଜା ଦିନ ସକାଳୁ ସବୁ ଉଠିକି ସେ ଗେଶ ପୂଜା ମାନେ ପେଣ୍ଡାଲେ ହିଁ ସବୁ ଶୋଇବେେ ଯେତିି ସବୁ କାମ କରଲେ ସବ ପେଣ୍ଡା ହେଲେ ଶୋଇବେ।
ହୁଁ।
ଉଠିକି ବାହାରି ବୁୁରକି ତାପରେ ଭୋଗ ଭାଗ ଆଣିକି ପୂଜା କରାହଉ ପୂଜା କରିବେ।
ହୁଁ।
ତାପରେ ଦି ଦିନି ଦ ଚାଲିବ ରାତିରେ ପାଲା ହୁଏ ଆମର। ବସିପଲା ହୁଏ ଠାକୁରଙ୍କ କତିରେ।
ହୁଁ।
ହ ଦି ଦିନ ତିନି ଦିନ ଗଲାଳେ ଡିଜେ ଆସେ ତାପରେ ବସାଣି ହୁଏ ଆଉ। ତମ ଆଡେ ଗଣେଶ ପୂଜା ଭସାଣି ହୁଏ ନା ନାଇଁ।
ଆମର ତ ଆମ ଘରେ ଯା କରିବ ମୂର୍ତ୍ତି ଛୋଟ ମୂର୍ତ୍ତି ଆଣିକି। ଏଇ ଯୋଉ ଯେମିତି ମରାଠୀ ଷ୍ଟାଇଲ ର ମୂର୍ତ୍ତି ମିଳେନି ପଗଡି ପିନ୍ଧିଥିବେ। ହଁ ସେଇଆକୁ ଆଣି ଆଣୁ ଆଣିକି ଆମେ ଡେକୋଟ କରୁ ଘରେ। କରିକି ତାପରେ ତାକୁ ପାଞ୍ଚ ଦିନ ରଖୁ ପାଞ୍ଚ ଦିନ ରଖୁ ପାଞ୍ଚ ତିନି ଦିନ ନେଇକି ପୁଣି ଆମ ଦଶ ଶିନୀ ଘାଟ ରେ ଆମେ ବିସର୍ଜନ କରିଦଉ।
ଗଣେଶ ଶନ୍ତିୀ ବିଦ୍ୟା ବୁଦ୍ଧି ସିଦ୍ଧି ଦାତା।
ପ୍ରତିବର୍ଷ ଭାଦ୍ର ମାସ ଶୁକ୍ଳ ପକ୍ଷ ଚତୁର୍ଥୀ ଏଥିରେ ସାରା ଦେଶରେ ଗଣେଶ ପୂଜା ବା ବିନାୟକ ଚତୁର୍ଥୀ ଆୟୋଜନ କରାଯାଏ, ପାଳନ କରାଯାଏ। ତା ମୁଖ୍ୟତଃ ଛାତ୍ରଛାତ୍ରୀ ଏବଂ ଶିକ୍ଷାର୍ଥୀ ମାନଙ୍କର ଏକ ପ୍ରିୟ ପର୍ବ। ପୁରାଣ ସା ପତ୍ର ଅନୁଯାୟୀ ପ୍ରଭୁ ଗଣେଶ ହେଉଛନ୍ତି ମାତା ପାର୍ବତୀ ଏବଂ ପରମେଶ୍ୱର ଶିବଙ୍କର କନିଷ୍ଠ ପୁତ୍ର। ତାଙ୍କର ଗଜାନନ ଏବଂ ବିଶାଳ ଉଦର ଏକ ସ୍ଵତନ୍ତ୍ର ବୈଶିଷ୍ଟ୍ୟ ବହନ କରେ।
ହୁଁ ଉଁ।
ଗଜାନନ ରୂପରେ ପଛରେ ଏକ ସୁନ୍ଦର କଥା ରହିଛି ଜାଣିଛ? ମାତା ମା ତା ପାର୍ବତୀ ନିଜର ହଳଦୀ ଚନ୍ଦନ କୁ ଆଣିକି ଏକ ପୁତ୍ର ସନ୍ତାନ ସୃଷ୍ଟି କରି ଗୁମ୍ଫା ଦିହରେ ଲଗାଇଥିଲେ, ଆଉ ଶିବ ଯେତେବେଳେ ଆ ଆସିଲେ ସେଇ ବାଳକ ମାନେ ଗଣେଶ ଜାଣ ତାଙ୍କୁ ଭିତରକୁ ଯିବାକୁ ବାରଣ କଲେ। ଏଥିରେ କ୍ରୋଧିତ ହୋଇ ଶିବ ତାଙ୍କର ମସ୍ତକ କାଟିଦେଲେ ପରେ ମାତା ପାର୍ବତୀ ଦୁଃଖୀ ହୋଇ ପ୍ରଭୁ ଦୁଃଖିତ ହେଲେ, ତାପରେ ଶିବ ଦେଖି ଏକ ହାତୀ ଛୁଆର ମୁଣ୍ଡ ଆଣି ବାଳକର ମୁଣ୍ଡରେ ଲଗେଇ ଦେଲେ ତାଙ୍କୁ ଜୀବଦାନ କରିଦେଲେ। ସେ ସମସ୍ତେ ଦେବତାଙ୍କ ମଧ୍ୟରେ ସେ ଅଗ୍ରପୂଜ୍ୟ।
ସେଟା ହାତୀ ଛୁଆ କଥା କହୁଥିଲେ, ସେଟା ସେ ଯାହା ମିଳିବ ନେଇକି ଆସି ପୂର୍ବ ଦ୍ୱାର କୁ ଉତ୍ତର ଦିଗକୁ ଶୋଇଥିବ।
ଯିଏ ଶୋଇକି ରହିଥିବ ଯିଏ ବି ଶୋଇଥିବ ତା ଆଣିକି ଆସିବ। ତାରେ ଗଲେ ଗୋଟେ ହାତୀ ଛୁଆ ଶୋଇଥିଲା ତ କାଟିକି ଆଣିଲେ।
ହୁଁ।
ମାଟିର ନିମିତ୍ତ ଗଣେଶପୁରା ସୁନ୍ଦର ମୂର୍ତ୍ତି ସ୍ଥାପନ କରାଯାଇ ପାରମ୍ପରିକ ପୂଜାର୍ଚ୍ଚନା କରାଯାଏ ଆମର।
ହୁଁ ଉଁ।
ତାପରେ ଭୋଗଲଡୁ ମୋଦକ ସହିତ ଭଲ ଫଳମୂଳ ବହୁତ ହୁଏ ଭୋଗ, ପୂଜା ଶେଷରେ ଆମେ ପୁଷ୍ପାଞ୍ଜଳି ଦଉ। ତାପରେ ଭୋଗ ବଣ୍ଟନ କରାଯାଏ।
ହୁଁ ଉଁ।
ଜାତୀୟ ସ୍ତରରେ ଦେଖିଲେ ଆମ ମହାରାଷ୍ଟ୍ରରେ ଆଉ ମୁମ୍ବାଇରେ ଆଉ ପୁଣେରେ ଗଣେଶ ଉତ୍ସବ ଗଣେଶ ଉତ୍ସବ ସାରା ବିଶ୍ୱରେ ପ୍ରସିଦ୍ଧ। ସେଠାରେ ପ୍ରାୟ ଦଶ ଦିନ ଧରି ମହାଆଡ଼ମ୍ବରରେ ପାଳିତ ହୁଏ। ଗଣପତି ବାବା ମୋରିଆ ଧ୍ୱନିରେ ସାରା ବିଶ୍ଵ କମ୍ପିଯାଏ। ଲାଷ୍ଟରେ ମୂର୍ତ୍ତି ଗୁଡିକ ନଦୀ କିମ୍ବା ଶିବ ସମୁଦ୍ରରେ ବିସର୍ଜନ କରାଯାଏ। ଟାଇମ ହେଇଗଲା।
ହେଇଗଲା।